ହ୍ୟାଲୋ ଜୟ ଶ୍ରୀ ଜଗନ୍ନାଥ। ଆପଣଙ୍କୁ ମୋ ଭୟସ ଶୁଭା ଯାଉଚି କି?
ହଁ ବସ ସୁବୁଛି ଆସୁଛି କୁହନ୍ତୁ।
ଆଚ୍ଛା ଆପଣ କଣ କରୁଚନ୍ତି?
ମୁଁ ତ ଡ୍ରାଇଭିଂ କାମ କରେ।
ଆଛା ଏବେ କଣ କରୁଚନ୍ତି?
ଏବେ ତ ଏଇ ବର୍ଷା ମେଘ ପାଗ ଟିକେ କରିଚି ମୁଁ ଛାତ ଉପରେ ବସିଚି ଆଉ। ଡ୍ୟୁଟି ସରିଗଲାଣି। ଘରକୁ ଯିବି ଆଉ ଅଧଘଣ୍ଟା ଅଛି ସାତଟା ବାଜିଲେ ଘରକୁ ଯିବି।
ହୋଉ ଆଛା ଆଉ ଆପଣ ଆଜି କଣ ଖାଇଚନ୍ତି?
ଏ ଦିପହରେ ଖାଇଥିଲି ଭାତ ଡାଲି ପୋଟଳ ତରକାରୀ ସାଲାଟ ଟିକେ ହେଇଥିଲା ଆଉ ଅଫିସ ରେ ଆ ସକାଳୁ ତ ଭାତ ଦହି ଆଉ ପୋଡାବାଇଗଣ ଏରା ଖାଇକି ଆସିଥିଲି ଆଉ।
ଯାହ ହୋଉ ଆପଣ ଏତେ ଭଲ ଖାଇବା ଖାଉଚନ୍ତି।
ଆ ଆପଣ କଣ ଖାଇଥିଲେ?
ମୁଁ ଭାତ, କଲରା ଚିପ୍ସ, ଶାଗ ଆଉ ବି ଯୋଉ ଝୁଡଙ୍ଗ ଆଳୁ ଭଜା।
ଆ ମୋଠୁ ତ ଆପଣ ବହୁତ ବଢିଆ ଖାଇବା ଖାଇଚନ୍ତି।
ହଁ ଆମର ବି ହେଇଥିଲା ଟମାଟ ବାଇଗଣ ଦଳା ହେଇଥିଲା।
ହୁଁ, ମୋଠୁ ତ ଆପଣଙ୍କର ଭଲ ଖାଇବା ହେଇଚି।
ଆଜ୍ଞା। କଣ କହିଆ, ସାଧା ଜୀବ। ମୁଁ ଏଇନା ବାହାରେ ବସିଚି। ଚି, ମୁଁ ଏଇନା ବାହାରେ ବସିଚି।
ଆଚ୍ଛା, ଆଚ୍ଛା। ସାଧା, ସାଧା କାହିଁକି ଯିବନି?
ନା ମୁଁ କହିଲି ମୁଁ ସାଧା ସ ଜୀବନ କହିଲି। ସାଧା ଜୀବନ ହେଇଗଲାଣି ଆଉ।
ହଉ ଆଚ୍ଛା, ଆଚ୍ଛା। ହୁଁ ଆଜି ଏକେରେ ବି ଗଲେ ଶନିବାରେ।
ଆଜ୍ଞା।
ହୁଁ।
ନାଁ ସେମତି ବି ମୁଁ ଆଇଁଷ ଛାଡି ଦେଇଚି, ଖାଉନି ଆଉ।
ହଁ, ହଁ ଆଇଁଷ ଟା ତ ଏତେ ଇଏ ନୁହୁଁ। ମୁଁ ବି ମଝିରେ ଆଇଁଷ ଛାଡି ଦେଇଥିଲି। ତିନି ବର୍ଷ କାଳ ଆଇଁଷ ଛାଡି ଦେଇଥିଲି ମଝିରେ।
ଆଚ୍ଛା।
ଦେହ ଖରାପ ଥିଲା। ତାପରେ ମୁଁ ତିନି ବର୍ଷ କାଳ ଛାଡିଦେଲି। ତାପରେ ହେଠୁ ଦି ଯେତବଳେ ଦେହ ଭଲ ହେଲା ଡକ୍ଟର କହିଲେଯେ ତମେ ଫୁଣି ଟିକେ ଆଇଁଷ ଫାଇଁସ ଖାଅ।
ଆଚ୍ଛା, ମୁଁ ଏଇନକା ମୁଁ ଏଇନା ଖାଉନି ଯେହେତୁ ମୋର ସ୍କିନ୍ ପ୍ରୋବ୍ଲେମ ଟିକେ ବାହାରିଚି ତ। ତ ମୁଁ ଏ ଟିକେ ବନ୍ଦ କରିଦେଇଚି ଆଉ ଖାଇବାକୁ ମତେ ଇଚ୍ଛା ହଉନି।
ପ୍ରୋବ୍ଲେମ ମୋର ବି ସେଇଆ ଥିଲା। ତାପରେ ମୁଁ ଗୋଟେଥର ଗାଡି ଆକ୍ସିଡେଣ୍ଟ ହେଲି। ତ ମୋର ମେରୁଦଣ୍ଡ ଟିକେ ଡ୍ୟାମେଜ ହେଇଗଲା। ତାପରେ ମତେ ଡକ୍ଟର କହିଲେ ଯେ ନାଇଁ ତମେ ଆଇଁଷ ଟିକେ ଖାଅ। ତାପରେ ତ ହେଠୁ ଖାଉଚି ଆଉ।
ତାପରେ ତିନି ବର୍ଷ କାଳ ଘରେ ହଁ, ତିନି ବର୍ଷ କାଳ ଘରେ ପଡିରହିଲି, ଭଲ ହେଲାନି। ତାପରେ ଡକ୍ଟର କହିଲେ ନାଇଁ ଟିକେ ଆଇଁଷ ଆଇଁଷ ବୋଲେ କଣ ସେଇ ଛେଳି ଗୋଡ ଇଏ କରିକି ଟିକେ ଖାଅ। ସେରା ହେଠୁ ଖାଇଲି। ଖାଇଲାଠୁ ଟିକେ ଭଲ ହେଲା ଆଉ।
ଆଚ୍ଛା, ତମ ଫ୍ୟାମିଲିରେ କିଏ କିଏ ଅଛନ୍ତି ମତେ ଟିକେ କହିପାରିବେ କି?
ହଁ ଫ୍ୟାମିଲିରେ ବାପା, ବୋଉ, ସାନଭାଇ। ଭଉଣୀ ଦିଜଣ। ଭଉଣୀ ଦିଜଣଙ୍କର ମ୍ୟାରେଜ ସଇଲାଣି। ମୋର ବି ମ୍ୟାରେଜ ସଇଲାଣି। ମୋ ସ୍ତ୍ରୀ ମୋ ପୁଅ
ଆଚ୍ଛା।
ହୁଁ। ଆଉ ଆପଣଙ୍କର?
ନା ମୁଁ ସ୍ଟୁଡେଣ୍ଟ।
ହଁ ଆପଣ, ଆଚ୍ଛା, ଆଚ୍ଛା।
ଆଜ୍ଞା।
କଣ କୁହ?
ହଁ। ତ ଆପଣ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଚ୍ଛା ଆଉ କଣ କହୁଥିଲି ଭୁଲିଗଲି। ତ ଆପଣ ରଥଯାତ୍ରାରେ କଣ ପ୍ଲାନିଂ କରୁଛନ୍ତି କି ପୁରୀ ଯିବା ପାଇଁ?
ରଥଯାତ୍ରା କୁ ତ ମୁଁ ତ ଆଜି ଯାଉଛି ପୁରୀ।
ଆଚ୍ଛା।
ରାତି ଦଶଟାରେ ବାହାରିବି ପୁରୀ ଆମର ଅଛନ୍ତି ସାର୍। ସେମାନେ ଯିବେ ତାଙ୍କୁ ନେଇକି ଯିବି ପୁରୀ।
ଆଚ୍ଛା ଆପଣ ଏ ଯୋଉ କଣ କହୁଥିଲି କି ଆଉ ଆପଣଙ୍କ ପୁଅ କେତେ ବର୍ଷ ହବ?
ପୁଅ କୁ ହେଇଗଲାଣି ସାତ ବର୍ଷ ହେଇଗଲାଣି ପୁଅକୁ।
ଆଛା ଆଉ କଣ ପଚାରନ୍ତୁ ଆପଣ କଣ ଲୋ ମାନେ ଆପଣଙ୍କର କଣ ଭୁବନେଶ୍ଵର?
ନାଇଁ ନାଇଁ ଆମର ଢେଙ୍କାନାଳ।
ଓହୋ ଢେଙ୍କାନାଳ ଓ ଢେଙ୍କାନାଳରେ ବୁଲିବା ପାଇଁ କଣ ମାନେ ଅଛି ପ୍ଲେସ୍ ଭଲ?
ଓ କଁ ଟା। ଢେଙ୍କାନାଳ ତ ଏମିତି କହିବାକୁ ଗଲେ ଆମର କପିଳାଶ ମନ୍ଦିର ଅଛି। ଆଉ ସେ ସାଇ ବାବାଙ୍କ ମନ୍ଦିର ଅଛି।
ଆଚ୍ଛା।
ତାପରେ ଗଲେ ଏକରେ ଆମର ଗୋଟେ ଯତ୍ନ ନଗର ବୋଲି ଗୋଟେ ଅଛି।
ଆଚ୍ଛା ତାପରେ?
ଆଉ ତ ହେମିତି ବଲେ କିଛି ନାହିଁ। ଆଉ ଏକରକୁ ଗୋଡିଆ କଟଣି କରିବୁ ଗଲେ ଆମର ଅଛି। ଏବେ ଯୋଉ ହେଇଛି ଜଗନ୍ନାଥ ମନ୍ଦିର ସରଣ ଶ୍ରୀ କ୍ଷେତ୍ର।
ଆଚ୍ଛା ମୁଁ ଜାଣିନି ମୁଁ ଛୋଟବେଳେ ହିଁ ଯାଇ ଏଇ ଯ କପିଳାସ ସେଇଠି ମୋର ମଫଲର ଚୋରି ହେଇଯାଇଥିଲା ମାଙ୍କଡ଼ ନେଇଯାଇଥିଲା।
ହଁ ହଁ ଏ ସେଠି ତ ମାଙ୍କଡ ଜବର ଆମର ପାହାଡ
ମୋ ମଫଲର ନେଇ ଯାଇଥିଲା ମୋର ମନେ ଅଛି ମୁଁ ମାଡ ଖାଇଥିଲି ଘରେ।
ହୁଁ ସେଟା ଆମର ସେଇଭଳିଆ ହଉଛି ମାଙ୍କଡ ତ ସବୁଆଡେ ଅଛନ୍ତି।
ହଁ।
ମାଙ୍କଡ ତ ମାନେ ମାଙ୍କଡ ଜବର ଅଛନ୍ତି। ଏ ଗଲେ ଟିକେ କେୟାରଫୁଲ ଯିବାକୁ ପଡୁଛି ଆଉ।
ହୁଁ ମାଙ୍କଡ ଆସିକି ଛଡେଇ କିଛି ଜିନିଷ ନେଇଯାଉଛି ଆଉ।
ହଁ ନାଇଁ ସେଠୁ ଗଲେ ଏବେ କରିଦେଲେଣି ସିଷ୍ଟମ କଣ। ଯୋଉଠୁ ଭଗ ଆପଣ କିଣିବେ ସେ ଆପଣଙ୍କୁ ଗୋଟେ ବ୍ୟାଗ ଦେବେ। ସେଇ ବ୍ୟାଗ ରେ ଆପଣ ନେଇକି ସବୁ ଜିନିଷ ଯିବେ। ଆଉ ଏମିତି ତ ନହିଁ ଜରି ନେଲେ ତ ମାଙ୍କଡକୁ ଭିଡିକି ନେଇଯିବେ। ବ୍ୟାଗ୍ ହେଲେ ଆଉ କଣ ସେ ଭିଡିକ ନେଇପାରିବେ କି ବ୍ୟାଗ ଟାରେ ଟିକେ ସେଫ ରହିବ।
ଆପଣ ତେରଶହ ବାଉନ ଚଢିକି ଯାଇଛନ୍ତି କେବେ ନା ଆପଣ ଏମିତି ଗାଡିରେ ପଳାନ୍ତି।
ନାଇଁ ନାଇଁ ମୁଁ କେବେ ଚଢିକି ଗୋଟେ ଥର ଗୋଟେ କି ଦଇ ଥର ଖଣ୍ଡେ ମୁଁ ଚଢିକି ଯାଇଥିବି। ନହେଲେ ମୁଁ ତାପରେ ଏତେ ଥର ଯାଇଛି ମୁଁ ବାଇକ ନେଇକି ନାଇଁ ତ କାର ନେଇକି ଗଲେ ଉପରକୁ ଚଢିଯାଏ।
ଆଚ୍ଛା।
ତେରଶ ବାଉନ ପାହା ଶ ତ ଚଢି ହବନି। ଏତେ କଷ୍ଟ କିଏ କରିବ? ପ୍ରଭୁଙ୍କୁ ଡାକା ହଉଛି ଆମ ବିନା କଷ୍ଟରେ ଆମକୁ ଫଳ ଦେଇଦିଅ। ଆମେ ଚଢିକି ଯାଇପାରିବୁନୁ। ତାପରେ ପ୍ରଭୁ ବି ଆମକୁ ବିନା କଷ୍ଟରେ ଫଳ ଦେଇଚନ୍ତି।
ଆଚ୍ଛା।
ଆମେ ନାହିଁ କିଆଁ କରିବୁ ଆମକୁ ବିନା କଷ୍ଟରୁ ଫଳ ଦେଇଚନ୍ତି।
ଆପଣ କହିଲେ କି ନାଇଁ କିଆଁ କରିବୁ ସେପଟ ସାଇଟ ଭାଷା କିଆଁ କରିବୁ।
ନାଇଁ ଯାହା ହେଲେ ବି ଆପଣ ଜାଣିଥିବେ ତ ଆମର ଢେଙ୍କାନାଳ ଭାଷା ଟିକେ ଗଲେ ସବୁ ମାନେ ଢେଙ୍କାନାଳ ବୋଲି ନୁହଁ। ଢେଙ୍କାନାଳ ଭାଷା ଅଲଗା ଆପଣଙ୍କର ଭୁବନେଶ୍ଵର ହଁ ଭୁବନେଶ୍ଵର ରେ ବି ଟିକେ ଅଲଗା କଟକ ରେ ଟିକେ ଅଲଗା। ପୁରୀରେ ଅଲଗା ସବୁଠି ସବୁ ଡିଷ୍ଟ୍ରିକଟରେ ସବୁ ଭାଷା ଟିକେ ଅଲଗା ରହୁଚି।
ହଁ ନା ଆମ ଘର ପାଖରେ ବି ଢେଙ୍କାନାଳ ର ଜଣେ ଅ ଅଛନ୍ତି ଆଣ୍ଟି ତ ସିଏ କଥା କହନ୍ତି କିଆ କରୁଚୁ ତାଙ୍କ କଥା ଟା ଭଲ ଲାଗେ ଶୁଣିବା ପାଇଁ।
ହୁଁ। ତ ଯାହା ହେଲେ ବି ଟିକେ ଭାଷା ଟିକେ ଅଲଗା ରହିବ। ହଁ ଗୋଟେ ଡିଷ୍ଟ୍ରିକ୍ଟ ର ଗୋଟେ ଡିଷ୍ଟ୍ରିକଟ ହେଲା ବେଳକୁ ଟିକେ ଭାଷା ଅଲଗା ହେଇ
ସବୁ ତ ଓଡିଆ କିନ୍ତୁ କହିଲେ ଟିକେ କିରା ଆମର କଣ କ ତମେ ସେପଟେ କିୀରା ହଁ ଏଇ ଟାଇପ ର କଥା ଆଉ।
ହେଲେ ତ ଅଭ୍ୟାସ ହେଇଗଲାଣି। ଆଉ ଯାହା ହେଲେ ଯେତେ ଇଏ କଲେ ବି ଆଉ ହଉଚି ନା ରହିଯାଉଚି ନା।
ସେଇଟା ହବନି ଆମର ଯେମିତି ବ୍ରହ୍ମପୁର ସାଇଡ ରେ ମୁଁ ମାନେ ବ୍ରହ୍ମପୁର ଗଲେ ବହମପୁରିଆ କଥା ସବୁ କହିପାରିବା। ଭୁବନେଶ୍ୱର୍ ରହୁଛି ମାନ ଭୁବନେଶ୍ୱର୍ କଥା
ହଁ ସେଆ ମାନେ ମୁଁ ମୋ କହିବା କଥା କଣ କି ମୁଁ ଏଇନୁ ଧର ଆପଣଙ୍କ ସାଙ୍ଗରେ କଥା ହେଲି। ଆପଣଙ୍କ ଭାଷା ଟା ଟିକେ ଟିକେ ଧର ହେଇଯାଉଚି। ଯଦି ମୁଁ ପୁଣି ଆମ ଢେଙ୍କାନାଳର ଜଣଙ୍କ ସାଙ୍ଗରେ କଥା ହେବି ପୁଣି ଢେଙ୍କାନାଳ ଭାଷା ଟା ପଳେଇ ଆସୁଚି। ସିଏ ତଦି ଗୋଟେ ଭାଷା କଣ କହିଦେଲେ ମୋ ଅଟୋମେଟିକ ମୋ ପାଟିରୁ ବାହାରିଯିବ ନା।
ହଁ।
ସେଇ ଭଳିଆ। ଆଉ ଆମେ ଯେତେବେଳେ ଯାଉ ମାଲକାନଗିରି ଏରିକା ଯେତେବେଳେ ଯିବୁ ସେକର ଭାଷା ଏମିତି ତାଙ୍କ ସିଏ ଯୋଉ କଥା ଟା କହୁଥେ ଆମକୁ ଆମର ସେଟା ଅଟୋମେଟିକ କିମତି ଗୋଟେ ବାହାରିିବାସ କଥାଟା। ସେଇଭଳି ଆଉ।
ଭାଷା ଆମେ ବୁଝିପାରୁଚେ କିନ୍ତୁ କହିବା ଶୈଳୀଟା ଜାଣିନେ କିନ୍ତୁ ତାଙ୍କ ତାଙ୍କ ସହିତ କଥା ହେଲା ପରେ କହିବା ଶୈଳୀ ଟା ଆସିଯାଏ ଆଉ।
ହ ହଁ ହେଲେ ଅଟୋମେଟିକ ପଳେଇ ଆସେ।
ହଁ।
ଏ ରଥଯାତ୍ରା କୁ ଆପଣ ପୁରୀ ଯିବେ ନା କଣ ନା ନାଇଁ?
ନା ମୁଁ ମତେ ମୋର ସେ ଭାଗ୍ୟ ନାହିଁ।
ଆଉ?
ମୁଁ ଦଶ ବର୍ଷ ହବ ମୁଁ ପୁରୀ ଯାଇନି ଯାହା ଛୋଟବେେଳେ ହିଁ ଯାଇଥିଲି। ଜଗାରେ ଜଗାରେ ଡୋରି ଲାଗିନି ଡୋରି ଲାଗିଲେ ଯିବା ଆଉ।
ହୁଁ ନା ସିଏ ତ ଠିକ କଥା। ତା ଯେ ପର୍ଯ୍ୟନ୍ତ ଜଗାର ଡୋରି ନ ଲାଗିଛି ଯାଇପାରିବେନି ଆପଣ।
ହୁଁ।
ଆମେ ଏଇ ଗଲା ସପ୍ତାହରେ ବାହାରିଥିଲୁ ଯିବା ପାଇଁ କିନ୍ତୁ ଆମେ କଟକରୁ ଫେରିକି ପଳେଇ ଆସିଲୁ। କଟକ ନାହିଁ ତ ପୁରା ଡାଇରେକ୍ଟ କୋଉଠିକି ଯାଇଥିଲୁ ରସୁଲଗଡ ମାନେ ଭୁବନେଶ୍ଵର।
ହୁଁ।
କହିବାକୁ ଗଲେ ଭୁବନେଶ୍ଵର ରସୁଲୁଗଡଠୁ ଆମେ ରିଟର୍ଣ ରିଟର୍ଣ ଫେରିକି ଆସିଲୁ ଘରକୁ ଯାଉଥିଲୁ।
ଯିବା ପାଇଁ ବାହାରୁଛୁ ତଥାପି କଣ ଗୋଟେ ହେଇଯାଇଛି କେଁ ବାହାରି ଯାଉଛି ନା ରହିଗଲୁ ସରିଲୁ ଆଉ। ମୁଁ କହିଲି ଆଉ ମୁଁ ଯିବିନି ପୁରୀ ଜଗା ଯେବେ ଡାକିବେ ସେବେ ଯାଇକି ଯିବି ଆଉ। ଆମ ଘର ପାଖରେ ବି ଏମିତି ଜଗନ୍ନାଥ ଆଶ୍ରମ ଅଛି।
ଆଛା ଆଜି ଏଇତି ଆଜି ଏଦୁ ବାହାରିଛୁ ଯିବୁ ରାତି ଦଶଟା ବେଳକୁ ଯିବୁ। ଅଛନ୍ତି ମୋର ସାଙ୍ଗ ଦି ଜଣ ଅଛନ୍ତି ସିଏ ଯିବେ। ମୁଁ ଯିବି ଆଉ ଆମର ଭାଇ ଜଣେ ଯିବି ତ ତିନି ଚାରି ଜଣ ଆମେ ଯିବୁ ଆଜି। ବାହାରୁଛୁ ମୁଁ କହିଲି ଆଜି ତମେ
ହଁ କୁହନ୍ତୁ ତଥାପି ଗହଳି ଏନା
ଚାଲ ଯିବା ଯିବା ନହେଲେ ଆଉ ଯାଇପାରିବାନି ମୋର ଅଫିସ ଟି ନାହିଁ। ଅବିକା ଅଫିସ ବି ଆଉ ଛୁଟି ନାହିଁ ତାପରେ ଯାଇ ହବନି। ମୁଁ କହିଲି ଯଦି ଯିବା କଥା ଚାଲ ତାହେଲେ ଆଜି ପଳେଇବା ସୋମବାର ଦିନ ସ୍ନାନ ବେଶ ଟିକେ ଦେଖିଦେଇକି ପଳେଇ ଆସିବା।
ତଥାପି କୋଉ ଦେଖି ହବ କି ରଥ ତଥାପି ତ ଗହଳି ଥିବ ମନ୍ଦିରରେ କାହିଁ କୋଉଆଡୁ ରୁ ଲୋକ ଆସୁଛନ୍ତି।
ନାଇଁ ବାହାରକୁ ଜଗନ୍ନାଥ ଆସିବେ ନା ବଡ ଦାଣ୍ଡରେ ଗାଧ ହେବେ।
ହଁ ହଉ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା ମୁଁ ର କାଟିଦେଉଚି।
ଆଜ୍ଞା।
ଆଜ୍ଞ ଥ୍ୟାଙ୍କୟୁ।
ଆଜ୍ଞା।